ହାଲୋ।
ହଁ। କଣ କରୁଚୁ? ହାଲୋ।
ହାଲୋ।
ହାଲୋ। ହଁ କଣ କରୁଚୁ?
ଏ ଏଇ ଘରେ ବସିଚି ଆଉ।
ଘରେ ବସିଥିଲୁ। ଆଉ କଣ ଖାଇଥିଲୁ? ହ
ନାଇଁ ଖାଇ ନଥିଲେ କିଛି। ଯାଇଁକି ଖାଇବା ଆଉ।
ହଁ।
ହାଲୋ।
ହଁ କହରେ।
ଆଉ ତମ ଗୋଟେ କାର୍ତ୍ତିକ ପୂର୍ଣ୍ଣିମା ଫୁର୍ଣ୍ଣମା କେମିତି କଣ ହଉଚି?
ଭଲ ହଉଚି। କାର୍ତ୍ତିକ ପୂର୍ଣ୍ଣିମା ରେ ତ କଦଳୀ ଫଟୁଆରେ ଡଙ୍ଗା ଭସଉ।
ହଁ।
ପଞ୍ଚୁକ ଲାଷ୍ଟ୍ ରେ।
କଣ?
କାର୍ତ୍ତିକ ପୁରଣେ।
ହଁ।
ଏମତି ହୁଏ। ବହୁତ୍ ପ୍ରକାର ପର୍ବପର୍ବାଣି ହୁଏ।
ଅଁ। ଆଉ
ଆଉ ବହୁତ୍ ପ୍ରକାର ଏମତି ଭିନ୍ନ ଭିନ୍ନ ବାଣ ଫୁଟଉ। ଲାଷ୍ଟ ଦିନ। ଏତେ ପ୍ରକାର ।
ହାଲୋ।
ହଁ ଯେମିତି ଥଣ୍ଟା ଡାଳରେ ଲଟକିଚି ହାଲୋ।
ଆମ ଆଡେ ତ କାର୍ତ୍ତିକ ମାସ ପୂର୍ବରୁ ଆଇଁଷ ଛାଡି ଦିଅନ୍ତି ଆଉ
ହଁ ମାସେ ପୂର୍ବରୁ ନାଇଁ କି?
ହଁ ମାସେ ପୂର୍ବରୁ ଆଇଁଷ ଛାଡ଼ନ୍ତି। ଆ ପଞ୍ଚୁକର କାର୍ତ୍ତିକ ପୂର୍ଣ୍ଣମାର ପ ପାଞ୍ଚ ଦିନ ଆଗରୁ ପଞ୍ଚୁକ ଆରମ୍ଭ ହୁଏ।
ହୁଁ।
ହ୍ୟାଲୋ।
ହଁ ଶୁଭୁଛି କହ। ପଞ୍ଚୁକ ଆଉ କଣ ସବୁ ହୁଏ ଆଉ କଣ ଠା ମୂର୍ତ୍ତି କର ଠାକୁର?
କାର୍ତ୍ତିକ ମାସରେ ଧର୍ମ ପ୍ରାଣ ଆଉ ବ୍ୟକ୍ତି ମାନଙ୍କର ରୀତିନୀତି ପୁରୁଣା ମାନେ ନିତ୍ୟକର୍ମ ସାରି ସକାଳୁ ଉଠି ନିତ୍ୟକ୍ରମ ସାରି ସ୍ନାନ କରି ସଂକୀର୍ତ୍ତନ କରନ୍ତି।
ଓହୋଃ। ଆମର ତ ବି ସେମିତି କରନ୍ତି।
ଆଉ ପଞ୍ଚୁକର ସବା ଶେଷ ଦିନରେ ସକାଳୁ ରାତିକରୁ ଉଠି ପୋଖରୀ ନଦୀ କି ସମୁଦ୍ରରେ ଯାଇ ଡଙ୍ଗା ଭସାନ୍ତି।
ପିଜା ଆହା
ଏ ତ, କଣ?
କଣ କହୁଛି କହ ଶୁଭୁଛି।
ଆଉ କଣ କହ ତୁ।
ଆଉ ବର୍ଷା ଫର୍ଷା ଉଠେଇଛି ନା ନାଇଁ ତମ ଆଡେ?
ନାଇଁ ବର୍ଷା ହଉନି ଆଉ। ଆଉ ତମ ଆଡ଼େ କଣ କେମିତି ପର୍ବପର୍ବାଣି ପାଳନ୍ତି?
ଆମ ଆଡେ ପର୍ବପର୍ବାଣି ଖାଲି କାର୍ତ୍ତିକ ପୂର୍ଣ୍ଣମୀ ନୁହଁ ଆମ ଆଡେ ସବୁ ପର୍ବ ପାଳନ୍ତି। ମାନେ କାର୍ତ୍ତିକ ପୁନେଇଁରେ ପଞ୍ଚୁକ ପାଞ୍ଚ ଦିନ ଯାଙ୍କ ଆମର
ହଁ।
ଚୋଉରା ମୂଳରେ ଯୋଉ କଣ ତ ମୁରୁଜ ପକାନ୍ତି।
ହଁ।
ମୁରୁଜ ପକାନ୍ତି ସବୁ ଘରର ଝିଅ ବୋହୂମାନେ ଅଧିକାଂଶ ତ ପକାନ୍ତି।
ଆଁ।
ହୁଁ-ହୁଁ ଆଉ ସମରକୁ ପଞ୍ଚୁକରେ ଆମର ସବୁ ଅରୁଆ ଖାଆନ୍ତି ଘରେ, ଏ ବିନା ପିଆଜ ରସୁଣରେ ସବୁ ରୋଷେଇ ହୁଏ।
ପଞ୍ଚୁକରେ ତ ବଗ ଆମିଷ ଛାଡିଦିଏ ଆଁ। ଆଉ ମଣିଷ କତ ଦୂର କଥା। ଆଉ କଣ? ଦଶହରା ଦଶହରା କେମତି ତମ଼ ଦଶହରା ତମ ଆଡେ କେମତି ପାଳନ କରା
ଦଶହରା ବି ଭଲ ହୁଏ। ଆମ ପାଇଁ ତ କାର୍ତ୍ତିକ ପୂର୍ଣ୍ଣିମା ହିନ୍ଦୁମାନଙ୍କର ଏକ ବଡ଼ ପର୍ବ, ଏହି ପର୍ବ ଆମ ଓଡ଼ିଶାରେ ପ୍ରତ୍ୟେକ ପ୍ରନ୍ ପ୍ରାନ୍ତରେ ମହାସାଗର
କଣ ଭଲ ସ
ଏମିତି ହୁଏ ଆଉ।
ହୁଁ ହୁଁ। ଆମ ତ କାର୍ତ୍ତିକ ପୂର୍ଣ୍ଣିମା, ହଁ କାର୍ତ୍ତିକସ କାର୍ତିକ ଠାକୁର
ତିନୋଟିକୁ ଶିବ ଚତୁର୍ଥୀ କୁହାଯାଏ।
କାର୍ତ୍ତିକ ପୂଜା କେମିତି କଣ ପାଳନ କରାଯାଏ?
କାର୍ତ୍ତିକ ପୂଜା?
ହଁ।
ବର୍ଷର, ବର୍ଷ ବାର ମାସ ମଧ୍ୟରେ କାର କାର୍ତ୍ତିକ ମାସକୁ ଧର୍ମ ମାସ ବୋଲି ଆଖ୍ୟା ଦିଆଯାଇଚି, ଜାଣିଚୁ ନା ନାଇଁ?
ହଁ।
ଆମ ଧର୍ମଶାସ୍ତ୍ରରେ, ଏହି ମାସରେ ମଣିଷ ଖାଇବା ଆମିଷ ଖାଇବା ନିଷେଧ କରାଯାଇଚି, ପୁଣି କାର୍ତିକ ପୂର୍ଣ୍ଣିମାର ବହୁତ ପ୍ରକାର ଜିନିଷ ଅଛି, କାର୍ତ୍ତିକ ପୂର୍ଣ୍ଣିମା ବିଷୟରେ
ଆମର ତ କାର୍ତ୍ତିକେଶ୍ଵର କାର୍ତ୍ତିକ ଠାକୁରଙ୍କ ମୂର୍ତ୍ କରିବା ପାଇଁ
ହଁ।
କାର୍ତ୍ତିକ ପୂଜା ଥିବ ମାସେ ଥିବ, ଫାଷ୍ଟ ଯାଆନ୍ତି ସବୁ ପିଲା, ମାଟି ଆଣନ୍ତି।
ହଁଅଁ।
ମାଟି ଆଣିକି, ତାକୁ ଗୁଣ୍ଡ କରି ହାଲୋ
ହଁ ପା କହୁଚି, ଶୁଭୁଚି।
ମାଟି ଆଣି ଗୁଣ୍ଡ କରି, ମାଟି ଦଳି ମାଟି ଦଳି, ମାଟି ଦଳି ଠାକୁରଙ୍କର ଆକାର ଦିଆଯାଏ। ପ୍ରଥମେ ପ୍ରଥମେ କଚଡ଼ା ନଡ଼ା ପାଳ ସାହାଯ୍ୟରେ ଠାକୁର ଆକାର ଦିଆଯାଏ।
ମୂର୍ତ୍ତିର ଆକାର, ତା ଉପରେ ପ୍ରଥମ ଏକ ମାଟିକୁ ଦଳି ଏକ ମାଟିଆ କରାଯାଏ।
ତାକୁ କେତେ ଦିନି ଶୁଖିବା ପାଇଁ ଛାଡି ଦେବେ। ଶୁଖିବା ପାଇଁ ଛାଡି ସାରିଲା ପରେ, ତାରି ଉପରେ ଦୋ ମାଟିଆ କରାଯାଏ। ଦୋମାଟିଆ ଥିବ, ପଞ୍ଚୁକ ପାଞ୍ଚ ଦିନ, ପଞ୍ଚୁକ ଥିବ ପାଞ୍ଚ ସାତ ଦିନି ତା ପୂର୍ବରୁ ଓ କଲ, ପଂଛୁକ ଥିବ ପାଞ୍ଚ ସାତ ଦିନି ତା ପୂର୍ବରୁ, ଦୋ ମାଟିଆ କରି ଶୁଖେଇ ଦିଆଯାଏ। ହାଲୋ।
ହଁ ହଁ।
ଆଉ ପଞ୍ଚୁକର ଗୋଟେ ଦିନ ପୂର୍ବରୁ କଲର କରି ତାପରେ ପଞ୍ଚୁକ ପ୍ରଥମ ଦିନରୁ, ଠାକୁରଙ୍କୁ ପୂଜା କରାଯାଏ ଆଉ।
ଏମତି ତ ସବୁଆଡେ ସବୁ କିିଛି ହୁଏ, ଆମ ଆଡେ ବି ସେ ସବୁ ହୁଏ।
ହଁ।
ଲୋକ ଟିକେ
କାରଣ। ପଞ୍ଚୁକର ଲାଷ୍ଟ ଦିନ ପଞ୍ଚୁକର ଲାଷ୍ଟ ଦିନ ରା କିରୁ ଡଙ୍ଗା ଭସାଯାଏ।
ହଁ ପା ଡଙ୍ଗା ଭଷାଯାଏ ଆମର।
ଦିନ ଏ ପଞ୍ଚୁକର ଲାଷ୍ଟ ଦିନ ଆମ ଆଡେ ବାଲିଯାତ୍ରା ହୁଏ। ହାଲୋ।
ତମ ଆଡେ ବାଲିଯାତ୍ରା ହୁଏ। ଆମର ବି ଆମର ଏଠି ପ୍ରସିଦ୍ଧ ବାଲିଯାତ୍ରା। ମୋ ଏରିଆରେ।
ହଁ।
ଆମେ ଏତେ ଆଉ କାହିଁ ଦେଖିଯାଉ ସମୟ ନାହିଁ।
କଣ କେମିତି ବାଲିଯାତ୍ରା ପଡେ?
ବାଲିିଯାତ୍ରା। ପଞ୍ଚୁକ ସରୁ ସରୁ ତ ହୁଏ ଶୀତ ବି ହଉଥାଏ ପଞ୍ଚୁକରେ।
ହଁ।
ବାଲିଯାତ୍ରା ବେଳକୁ ଶୀତ ଦିନ ନା ଆଉ କହିବାକୁ ଗଲେ। ପଞ୍ଚୁକରେ ରାତି ଚାରିଟାରୁ ଉଠି ଗାଧଉ ପାଞ୍ଚ ଦିନିଆଙ୍କ।
ହଁ।
ଗାଧଉ ଆସିିକି ଠାକୁରଙ୍କ ଦର୍ଶନ କରିକି। ଯାହା ମୁରୁଜ ପଡ଼େ ଆଉଁ। ଉଁ ସମସ୍ତେ ସୂର୍ଯ୍ୟଙ୍କ ଦର୍ଶନ କରନ୍ତି। ସକାଳୁ ସକାଳୁ।
ହଁ।
ଆମେ ତାପରେ ଏମିତି ଖାଇ ଖୁଆଇକି। ଠାକୁରଙ୍କ କତିକି ଯାଉ ଠାକୁରଙ୍କ କତିରେ ଆମେ ବସ୍
ନି ଠାକୁରଙ୍କ ପାଖରେ ଠାକୁରଙ୍କ ପାଖରେ ପ୍ରତିଦିନ ନୀତି ଭୋଗ ହୋଇଥାଏ ନା।
ହଁ। ଚାଲେ କଣ କହିଲୁ?
ମୁଁ କହିଲି। ତମ ଆଡେ ଉଁ ଠାକୁରଙ୍କ ପାଖରେ ପ୍ରତ୍ୟେକ ଦିନ ନୀତିଭୋଗ ହୁଏ ନା ନାଇଁ?
ହଁ ହୁଏ।
ଆଚ୍ଛା।
ଆଉ ସମସ୍ତେ ଏମ
ଆଉ କାର୍ତ୍ତିକ ପୂର୍ଣ୍ଣିମାରେ କଣ କଣ କରାଯାଏ? ନାଚ, ଗୀତ, ଭୋଜି, ଭାତ। ମୁଁ କହିଲି ନାଚ, ଗୀତ, ଭୋଜି, ଭାତ କଣ କରାଯାଏ ନା ନାଇଁ? ପ୍ରସାଦ ସେବନ କରାଯାଏ ନା ନାଇଁ? ଆମର ପଞ୍ଚୁକର ଲାଷ୍ଟ ଦିନ। ପଞ୍ଚୁ ପଞ୍ଚୁକର ଶେଷ ଦିନ ପ୍ରସାଦ ସେବନ। କରାଯାଏ ସମସ୍ତ ଲୋକଙ୍କ ପାଇଁ ଆମ ଗାଁରେ ଯେତେ ଲୋକ ଅଛନ୍ତି।
ହଁ ହଁ ସମସ୍ତଙ୍କ ପାଇଁ ହୁଏ। ସବୁ ସକାଳୁ ଆମର ଉପମା, ତରକାରି ହୁଏ। ଆଉ ଅରନନ ଡାଲମା, ଖଟା ଏମିତି ମଧ୍ୟାହ୍ନ ଭୋଜନରେ ହୁଏ। ରେ ଚାହା ପିଅନ୍ତି। ଏମିତି ସମସ୍ତଙ୍କ ପାଇଁ ସବୁ ପ୍ରକାର ପ୍ରସାଦ ହୁଏ ଆଉ।
ଆଚ୍ଛା। ଆଉ କଣ କଣ ହୁଏ? ହାଲୋ।
ହଁ।
ଆଉ କଣ କଣ?
ଏଇଥିରେ କଣ କହିଲ ଆମର ଯଉ କାର୍ତ୍ତିକ ପୂର୍ଣ୍ଣିମା ବିଷୟରେ ଯଉ କହୁଥିଲି, ଯଉ ମାନଙ୍କ ଇଏ ସବୁଠୁ ହିନ୍ଦୁ ମାନଙ୍କର ଇଏ ହଉଚି ଆମ ପାଇଁ ବହୁତ୍ ବଡ଼ ପର୍ବ।
ହଁ।
ଏଇ ମାସ ଶୁକ୍ଳପକ୍ଷ ଚ ଚତୁର୍ଦ୍ଦଶୀ ଦିନଟିକୁ ଶିବ ଚତୁର୍ଥୀ କୁହାଯାଏ।
କାର୍ତ୍ତିକ ପୂର୍ଣ୍ଣିମା ସରି ସାରିଲା ପରେ ପଞ୍ଚୁକ ପାଞ୍ଚ ଦିନ ପରେ ପଞ୍ଚୁକ ପାଞ୍ଚ ଦିନି ପରେ ଠାକୁରଙ୍କୁ ନେଇ ବିସର୍ଜନ କରିଥାଉ।
ହଁ। ସରିଲେ ସଇଲା। ହୁଁ। ଏହି ଦିନ କଣ କହିଲୁ ଏହି ଦିନ ଶିବ ମନ୍ଦିରରେ ପୂଜା ଏହିଦିନ ଶିବ ମନ୍ଦିରରେ ପୂଜାପାଠ ହୁଏ। କରାଯାଏ ଏମିତି ସବୁ କିଛି ହୁଏ ଆଉ। ହଉ ମୁଁ ଯାଉଚି ଆସିଲେ କଥା ହବା।
ହଉ।